ଆଜ୍ଞା। ଭାଇ ନମସ୍କାର। ଆପଣ ମୋ କ ସୁଧାଉଛି ।
ହଁ ହଁ ।ଆପଣଙ୍କୁ ଆମେ ଶୁଣି ପାରୁଛୁ।ଶୁଭା ଯାଉଛି, ଶୁଭା ଯାଉଛି।
ଆଜ୍ଞା ଧନ୍ୟବାଦ ।ମୁଁ କହୁଥିଲି, କାଲି ଆମର ଯୋଉ ଛୁଟି ଅଛି ।
ଆଜ୍ଞା।
ବୁଝିଲେ ଆମେ ତମର ମୋର, ଦୁଇ ଜଣ ବସି କି ଏହି କାମ ଟି ସାରିଦବା ।
ଏହି କାମ। ଏହି କାମ ଗୁଡିକ ତ?
ହଁ କାଲି ଟାର୍ଗେଟ ବସିବା, କାଲି ରାତି ଭିତରେ, ଆମେ ସାରିଦେବା ଦଶଟା ଖଣ୍ଡେ ।
ଆଜ୍ଞା ଆଜ୍ଞା । ଦଶଟି। ହଁ, ହଁ ବର୍ତ୍ତମାନ ପାଞ୍ଚଟି ମୋର ପଇସାରୁ, ମୁଁ ହଁ, କାହିଁ ନୁହ। ଶୁଭ କାର୍ଯ୍ୟରେ
ଏ ମେଳେ ହେଳା କାହିଁକି। ଶୁଖୁଆ କାଟ୍, ଶୁଭ କାମରେ ହେଳା କାହିଁକି?
ହଁ, ହଁ ।
ହୁଁ, ତମେ ମୋ ସହ ତମେ ମୋ ସହ କାମ କଲା ପରେ ଆଉ କାହାକୁ ମେସ ମେଷେଜ, କରିଦିଅ ହେଲା
ହଁ, ହଁ। ମୁଁ ଆମର ଦୁଇ ଜଣେ ଭ୍ରାତା ଆଉ ଜଣେ ମିତ୍ରା, ମିତ୍ରାଙ୍କୁ କହିସାରିଛି। ମିତ୍ରା ।ହଁ, ନହେଲେ ଆମେ କାଲି ସମ୍ପର୍କ କରିବା ମିତ୍ର ମିତ୍ରାଙ୍କୁ।
ଆଜ୍ଞା। ତମେ ରାତି ଦଶଟା ପରେ, ମୋ ସହ କାମ କରିପାରିବନି?
ନା, ନା, ନା, ନା, ରାତ୍ର ଦଶ କୋଟିବା ପରେ ଆମ ସମ୍ପ-ଆମ୍ଭର ଶୟନ କାର୍ଯ୍ୟ ଆମର ରାତ୍ର, ବା- ନୂଆ କାର୍ଯ୍ୟ ତାଶ୍ରୀ ମୁଁ ପାଖରେ ଥାନ୍ତି, ଏବଂ ରାତ୍ର ଦଶ କଟିବା ପରେ, ଆମ୍ଭକୁ ଅନୁମତି ନଥାଏ। ଆମକୁ ଭଲ ମଧ୍ୟ ଲାଗୁ। ଅନୁମତି ନଥାଏ। ଆମେ ଆସନ୍ତାକାଲି ସନ୍ତକାଲି କାର୍ଯ୍ୟ କରିବେ।
ଆଜ୍ଞା।
ଆସନ୍ତା କାଲି
ହଁ, ହଁ। କାଲି ଆମେ ସକାଳୁ କାର୍ଯ୍ୟ, ଷ୍ଟାର୍ଟ କରିଦବା।
ଆସନ୍ତା କାଲି, ଦିବା ଦଶ ଘଟିକ ରୁ ସନ୍ଧ୍ୟା ଚାରି ଘଟିକା, କିମ୍ବା ପାଞ୍ଚ ଘଟିକା, ଭିତରେ ଆମେ ବହୁତ କିଛି କରିପାରିବା। ଛାତ୍ର, ଛାତ୍ର ସଂଗଠନ।
ଆଜ୍ଞା ।ଆ, ଆ, ଆମେ ଲିଖନ କାର୍ଯ୍ୟ ସହିତ ଏଇ କାମ ବି କରିଦବା।
ହଁ, ମୁଁ ବର୍ତ୍ତମାନ ଟିକେ, ଟିକେ ଲିଖନ କାର୍ଯ୍ୟ କରୁଅଛି। କିନ୍ତୁ ମୋର ଅକ୍ଷର ଗୁଡିକ ଟିକେ ଏପଟ ସେପଟ ହୋଇଯାଉ ଅଛନ୍ତି।
କ ପାଇଁ
ସେ ଟିକେ ହୋଇଯାଉଛନ୍ତି ଆଉ ତାଙ୍କର ଇଛା ହଉଛି ଆଉ ହଁ ବର୍ତ୍ତମାନ ଠିକ ହେଲା।
ହଁ। ଆଛା। ମୁଁ କହୁଥିଲି କି ହଉ ତାହଲେ ଆମେ କାଲି ସକାଳେ ଷ୍ଟାର୍ଟ କରିଦବା ଏଇ କାମ ଦେଇଥିଲା ଆମେ ଟାର୍ଗେଟ କରିଦବା ଟିକେ ଆର ବହୁତ ସରିବ
ଆଜ୍ଞା ଆଜ୍ଞା।
ଆଉ କୁହନ୍ତୁ କଣ?
ଇଯାହଲ ଏହା ଏକ ବହୁତ ଭଲ କାର୍ଯ୍ୟ। ଭଲ କାର୍ଯ୍ୟ। ଆପଣ ଯଦି ଅଛନ୍ତି ସ ଖାଲି ସମୟରେ ତ କାହିଁକି ଆପଣ କିଛି ଉପାର୍ଜନ ନ କରିବେ?
ଆଜ୍ଞା ସତ କଥା।
ଆପଣ ଜଣଙ୍କ ସହିତ ସମ୍ପର୍କ କଲେ ବି ଆପଣଙ୍କୁ କିଛି ମିଳିବ ସିଏ ଆପଣଙ୍କ ସମ୍ପର୍କ ଟିକୁ ଗ୍ରହଣ କଲେ ବି ତାଙ୍କୁ ମଧ୍ୟ କିଛି ମିଳିବ ତ ଏଥିରେ ଦୁଇ ଜଣଙ୍କର ଲାଭ ଅଛି। କାହିଁକି ନୁହଁ?
ଆଜ୍ଞା ସତ କଥା।
ଏଇ ତ ଜୀବନ ଦକ୍ଷିଣୀ ପବନ ଆଉ।
ଆଜ୍ଞା ଆଜ୍ଞା ଆପଣ ଭଲ ମାନେ ଦେ ଗୋଟେ କହିଲେ
ଆଜ୍ଞା ଆଜ୍ଞା ଆମେ ଭଲ ଜିନିଷ ହିଁ କହୁ ଆଜ୍ଞା କଣ କରିବା।
ଆଜ୍ଞା ସେ ହିଁ ସବୁବେଳେ ଭଲ ଲୋକରେ ପଡିଛେ।
ହଁ ଭଲ କଥା। ଦେଖନ୍ତୁ ମୋର କାହା ସହିତ କୌଣସି ପ୍ରକାର ଦ୍ୱିଧା କି ଯୁକ୍ତିତର୍କ କିଛି ବି ରାଗରୁଷା ନାହିଁ। ମୁଁ ଜାଣିନି ମୋ ମୋ ହୃଦୟରେ କାହା ପାଇଁ କିଛି ନାହିଁ। ଏଇଟା ମୁ ସତ କହୁଅଛି। କିନ୍ତୁ ଅନ୍ୟ ଲୋକ ତମ ମାନଙ୍କର ହୃଦୟରେ କଣ ଅଛି ତା କଥା ମୁଁ କଣ କହିପାରିବି। ଲୋକ ମତେ କେତେ କଣ ଖୁ ମତେ କିଛି ପଛରେ ହେ ମୁଁ କଣ କିଛି କହିବି ମୋ ପାଇଁ ସବୁ ମାନେ ସମସ୍ତେ ଖୁସିରେ ରୁହନ୍ତି। ସମସ୍ତେ ଠିକ ଠାକ ଚାଲନ୍ତୁ ବାସ୍। ଅସୁବିଧା ତ ଆସିବ।ଆଜ୍ଞା ଦେଖନ୍ତୁ ଅସୁବିଧା ତ ଆସିବ। ବିନା ଅସୁବିଧା ରେ ମଣିଷ କଣ ଅସୁବିଧା ଆସିଲେ ହିଁ ମଣିଷ ଶିଖିବ।
ଆଜ୍ଞା ଏଇଟା ଆପଣଙ୍କ ପା
ଯେତେବେଳେ ପ୍ରାର୍ଥନା କରେ ମୁଁ ଆଗରୁ ପ୍ରାର୍ଥନା କରିଥିଲି ମତେ କୌଣସି ଅସୁବିଧା ଦିଅନ୍ତୁନି। ବର୍ତ୍ତମାନ ପ୍ରାର୍ଥନା କଲାବେଳେ ମତେ ଅସୁବିଧା ସହ ଲଢିବା ପାଇଁ ଶକ୍ତି ଦରକାର।ମୋ ମନକୁ କରନ୍ତୁ। ମତେ ପ୍ରେରଣା ଦିଅନ୍ତୁ ମତେ ଶକ୍ତି ଦିଅନ୍ତୁ। ମତେ କିପରି ଭାବେ ଭାବି ଚିନ୍ତି କାର୍ଯ୍ୟ କରିବାଟା ଦେଖନ୍ତୁ। ଆପଣ ମତେ ଆପଣ ତ କେତେ ସମୟ ହେଲାଣି? ଆମ୍ଭେ ପାଖାପାଖି ବର୍ଷେ ପାଖାପାଖି ବର୍ଷେ ହେଲାଣି ଆମେ ବନ୍ଧୁ। ପାଖାପାଖି ଏବଂ ସମ୍ପର୍କଟି ମଧ୍ୟ ବହୁତ ଗଭୀର ହୋଇ ସାରିଲାଣି ଆମର ବନ୍ଧୁତାଟା ଆପଣ ଜାଣିପାରୁଥିବେ ପରି ଭବେ ଶାନ୍ତଶିଷ୍ଟ ହୋଇ ରହେ। ଶାନ୍ତଶିଷ୍ଟ ରହେ ମୁଁ କଦାବି କ୍ରୋଧାନ୍ଵି ହୁଏନି ଛୋଟ ଛୋଟ କଥାରେ ହଁ ମୁଁ କ୍ରୋଧାନି ହୁଏ ଛୋଟ ଛୋଟ କଥାରେ କେବେ ମୁଁ କ୍ରୋଧାନ୍ୟିତ ହୁଏନି କି କିଛି ବଡ କଥା ହେଲେ ବି ମୁଁ ଏତେ ଜଲ୍ ଦି କ୍ରୋଧାନିତ ହୁଏନି।
ଆଜ୍ଞା ଆଜ୍ଞା ଏଇଟା ତ ଘୋର ସତ୍ୟ ଘୋର ସତ୍ୟ।
କିଛି ଗୋଟେ ବଡ ଜିନିଷ ହେଇଗଲା ଯେପରି ଆପଣ ମନେ ଅଛି ସିଏ ଜ ସେ ବନ୍ଧୁ ଜଣକ ଆପଣ ପ୍ରତି ଆପଣଙ୍କ ଉପରେ କିଛି ବଳ ପ୍ରୟୋଗ କରିଥିଲେ। ସେତେବେଳେ ମୁଁ କ୍ରୋଧନିତ ହେଇଯାଇଥିଲି ।କି ଦେଖ କଥା କଟା ଗତିରେ ଅଲଗା ଆପଣ କିପରି ଭାବେ ହାତ ଲଗେଇଲେ ତାଙ୍କ ଦେହରେ? ତ ମୁଁ ସେତେବେଳେଥିଲି କି ଆମେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତାଙ୍କ ବିରୁଦ୍ଧରେ।
ଆଜ୍ଞା ଆଜ୍ଞା ମୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲିି ଏଥିପାଇଁ ଯେହେତୁ, ଆମର ଉପର ସାର୍ ଥିଲେ, ଧ
ନା ନା ନା ଗୁରୁଙ୍କ ପାଇଁ ଗୋଟିଏ କଥା ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ଵର।
ଆଜ୍ଞା ଆଜ୍ଞା ସ
କିନ୍ତୁ ଆମେ ବାହାରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଥାନ୍ତେ। କାର୍ଯ୍ୟାନୁଷ୍ଠାନ ଗ୍ରଣ କରିବାର କିଛି ନାହିଁ କଣ ବି
ଆମ ପାଖରେ ହଁ ଆଜ୍ଞା । ଆମ ପାଖରେ ପାଞ୍ଚଟା ବା ସମୟ ଅଛି ଆମେ ସେ ପାଞ୍ଚ ଆଜ୍ଞା। ଆଜ୍ଞା ହଁ ଆଜ୍ଞା। ଆଁ।
ସୋମବାର ସୋମବାର ଟିକେ ଆମେ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା।ଆଜ୍ଞା ଆମେ
ଲଖିତ ଭ ଲିଖିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା।
ମୁଁ ତ ପୁରା ଲେଖିକି ଦଉଛିି।
ସମସ୍ତଙ୍କୁ ମିଠା ଖୁଆଇବା। ଯୋଉମାନେ ଆମ ପ୍ରତି ଭଲ ଭାବବେ ଦେଖେଇଛନ୍ତି, ତାଙ୍କ ତାଙ୍କ ପ୍ରକ୍ରିୟାରେ ଆମେ ସମସ୍ତଙ୍କୁ ମିଠା ଖୁଆଇବା ପ୍ରଥମେ ଏଇ ଭାଇ ଜଣଙ୍କୁ ବି ମିଠା ଖୁଆଇବା ଭଲ କି। ଖୁଆଇବା ଖୁସି ବାଣ୍ଟି ଖୁସି
ହଁ ପୁର ଭଲସେ ଖୁସି-ଖୁସି ବାଣ୍ଟିବା ମିଠା ଖୁଆଇବା ସେ ତାଙ୍କର-ତାଙ୍କର ପୁର ଡାଇବେଟିସ୍ ହେଲା। ଯାଏଁ ଆମେ ମିଠା ଖୁଆଇବା।
ହଁ-ହଁ-ହ। ମୁଁ ଗୋଟିଏ ଗୋଟେ କଥା ମାନିକି ଚାଲେ ଶନ୍ତିରେ ରୁହ। ସମସ୍ତଙ୍କୁ ଶାନ୍ତିରେ ରଖି-ରଖି ରଖିବାକୁ ମାନେ ସମସ୍ତଙ୍କୁ ଶା ଥିରେ ରହିବାକୁ ଦିଅ ନିଜେ ସାନ୍ତିରେ ରହ ସମସ୍ତଙ୍କୁ ଶାନ୍ତିରେ ରହିବାକୁ ଦିଅ। ତମେ ଯଦି ଆସିକି ଆମ ଶାନ୍ତିରେ ବାଧା ସୃଷ୍ଟି କରିବ।ଏଇଟା କଣ ଠିକ ଆଜ୍ଞା?
ହ୍ୟାଲୋ।
ହ୍ୟାଲୋ।
ତମେ ଯଦି, ହ୍ୟାଲୋ ମୁଁ ସବୁବେଳେ କୁହେ ମୁଁ ସବୁବେଳେ କହ ଶାନ୍ତିରେ-ଶାନ୍ତିରେ ରୁହ ଅନ୍ୟମାନଙ୍କୁ ଶାନ୍ତିରେ ର ରହିବାକୁ ଦିଅ, ଜଣେ ଶାନ୍ତିରେ ରହୁଛନ୍ତି ତମେ ଯଦି ଆଉଜଣଙ୍କ ଶାନ୍ତିରେ ଭଙ୍ଗସୃଷ୍ଟି କରିବ, ଏଇଟା କଣ ଠିକ ଏଇଟା ନା ଉଚିତ୍ କଥାନୁହଁ, ସମ୍ପୂର୍ଣ୍ଣ ଭୁଲକଥା। ଓହୋ ସେ କଥା ଛାଡନ୍ତୁ ଏବଂ ମୁଁ କହୁଥିଲି ଆମକୁ ଯୋଉ ସମୟ ମିଳୁଅଛି ସମୟଟିର ଆମେ ଠିକ୍ ଠିକ୍ ଭାବେ କରିବା, ଠିକ୍ ଭାବେ ଆମେ ଲାଭ ଉଠେଇବା ସମୟର। ଆମେ ଏଇ କାର୍ଯ୍ୟଟିକୁ କହିବେ ଆପଣ ଯାହା କହିଲେ, ଦଶଘଟିକ ରୁ ଚାରିଘଟିକା ମଧ୍ୟରେ କାର୍ଯ୍ୟଟିକୁ କରିବା ବର୍ତ୍ତମାନ ଯୋଉ କାର୍ଯ୍ୟଟି କରୁଛନ୍ତି। ଏବଂ, ତାସହିତ ଲିଖନ କାର୍ଯ୍ୟଟିବି ସମାପ୍ତ କରିବା। ତାଦ୍ଵାରା ଆମ୍ବର ଏପଟ କାମରେ ବି ସରିବ ସେପଟ କାମ ବି ସରିବ।
ଆଜ୍ଞା।
ହୁଁ।
ଆଉ କୁହନ୍ତୁ ଭାଷା, ଆପଣ କୁହନ୍ତୁ, ମୁଁ ଟିକେ ଲେଖୁଛି ଆପଣ ଟିକେ କୁହନ୍ତୁ ମୁଁ ଶୁଣ
ହଁ-ହଁ କୁହନ୍ତୁ-କୁହନ୍ତୁ-କୁହନ୍ତୁ, ଲିଖନ କାର୍ଯ୍ୟ। ଦୂରସଞ୍ଚାର। ଭ୍ରାତା ମୁଁ ବହୁତ ଆମଧୁଏ।
ଆଜ୍ଞା କୁହନ୍ତୁ।
ହଁ ଆମ୍ଭେ ରାତିଭୋଜନ ଦେଖୁଥିଲୁ ଆମ୍ଭ ରା ତ୍ରୀ ଭୋଜନରେ ବର୍ତ୍ତମାନ ମୁଁ ମୁ ମୁଗ ଚକୁଳି ହୋଇଅଛି, ମୁଗ ଚ
ଓହୋ।
ତା ସାଙ୍ଗକୁ, ଟିକିଏ ଛେନା ଟିକେ ଛେନା, ଆଉ ଆପଣବି ଯପାରି କହୁଥିଲେ, ଆଳୁଭଜା ଆଳୁଭଜାବି ହେଇ ଏବଂ ଆଉ କଣଗୋଟେ ଭଜା ବୋଧେ ହେଉଅଛି କି ସେ ଆଳୁଭଜା ଚାଲିଛି। ମୁଁ ସେ ବିଷୟରେ ସଠିକ ଉତ୍ତର ଦେଇପାରିବି ନାହିଁ। କିଛି ଗୋଟେ ଭଜାଭଜି ଚାଲିଛି, ଛନା
ଆଜ୍ଞା।
ଛେନାମୁଗ ଚକୁଳି ଏବଂ ଭଜା ଟିକିଏ ରାଗ ଟିକିଏ ହାଲକାଫୁଲକା ହାଲକା ଖାଇବା କଥା ଆଉ କିନ୍ତୁ, ଆପଣଙ୍କ ଭ୍ରାତା ଗୋଟେ ପ୍ରଶ୍ନ ମୋର? ଆପଣଙ୍କୁ ରୁଟି ବେଶୀ ଭଲ, ଭଲ, ଭଲ ନା ଅନ୍ନ ବେଶୀ ଭଲ?
ମତେ ଅନ୍ନ ଭଲ, ମତେ ପଖାଳଅନ୍ନ ଭଲ।
ନାଇଁ ଅର୍ଣ ଭଲ, ଅର୍ଣ୍ଣରେ ବି ଦୁଇ ପ୍ରକାର ଚାଉଳ ଆସୁଛନ୍ତି, ଉଷୁନା ଚାଉଳ ଅରୁଆ ଚାଉଳ
ମତେସେ ଉଷୁନା ଚଳ ଭଲ।
ଅବଶ୍ୟ ଆମକୁ ଦୁଇ ପ୍ରକାର ଅନ୍ନ ଦେଲେ ଆମେ ଖାଇବା, କିନ୍ତୁ ଆପଣଙ୍କୁ ଉଷୁଣ ଚାଉଳ ଭଲ ନା ଉଷୁଣ ଚାଉଳ? ଘରଟି ଭଲ ଲାଗେ।
ଆଜ୍ଞା।
ଆପଣଙ୍କୁ ଉଷୁନା ଚାଉଳ ପଖାଳଟି ଭଲ ଲାଗେ ନା ଆଜ୍ଞେ?
ହଁ, ଉଷୁନା ଚାଉଳ ଉ ଉଷୁନା ଚାଉଳ।
ଆଜ୍ଞା ଆଜ୍ଞା ମଁତେ ବି। ମତେ ବି ଉଷୁନା ଚାଉଳ ହିଁ ଭଲ ଲାଗେ ଉଷୁନା ଚାଉଳଟି ଦେଖନ୍ତୁ ତା ଦେହରେ ସ୍ଵେତ ସାର ଅଂଶ ଟିକେ କମ୍ ରହୁଛି ଟିକେ ହେଲଦି ସିଏ। ହେଲଦି ସିଏ ଆମର ଅରୁଆ ଚାଉଳ ଅପେକ୍ଷା ଏବଂ ଭଲ ଲାଗେ ପାଟିକୁ ଶୁ ଯଦି ବାସି ପଖାଳ ତା ସାଙ୍ଗକୁ ସେମତି ଆଳୁ ବଜା ଟିକେ ବା ଲଙ୍କା ଲୁଣ ଚି ପାଣି ତା ସହିତ ଯଦି ଆମେ ପିଆଜ ଖଣ୍ଡେ ଟିକେ ନେଇ ଖାଇବା ତୃପ୍ତି। ଏହା ହିଁ ହେଉଛି ତୃପ୍ତି।
ଆଜ୍ଞା ସତ କଥା ଓ ଛାଡ଼ ଆଉ।
ଆପଣଙ୍କୁ ଦଧି ଅନ୍ନ ଭଲ ଲାଗେ?
ମୁଁ ସେମିତି ବେଳେ ବେଳେ ଖେଳିଛିଉ ମୁଁ ଗୋଟେ କା
ଅନ୍ନ ସହ ଦହି ଗୋଳେଇ ଖାଇବାକୁ।
କାମ ଅଛି ଭାଇ ଆଜ୍ଞା ମୁଁ ପରେ ଆପଣଙ୍କ କଥା ହେଉଛି।
ଆଜ୍ଞା ଆଜ୍ଞା ଆଜ୍ଞା ରଖିଲି ଭାଇ।